ହ୍ୟାଲୋ
ଆଜ୍ଞା କୁହନ୍ତୁ
ଆପଣ କୁଆଡ଼େ ଯାଇଛନ୍ତି ବୋଧେ ବାହାରେ ଅଛନ୍ତି ନା
ବାସ୍ ସେଲୁନ ଦୋକାନ ଆଗରେ ଅଛି
ଆପଣ ରାତିରେ ଯାଉଛନ୍ତି କି?
ନା ନା ଏପଟେ ଗୋଟେ ସାଙ୍ଗର କାମ କରିକି ଆସିଥିଲୁ ତ ଦେଖିଲୁ ସେଲୁନ କବାଟ ଖୋଲା ଅଛି ଠିକ୍ ସାଙ୍ଗ କଥା ମନେ ପଡ଼ିଗଲା ଟିକେ ଚୁଟି ବୁଟି କାଟିବା ପାଇଁ ତ
ୱାଓ ଆପଣ ଭରେ କେହି ହେବେନି ସାଙ୍ଗ କଥା ଭାବିକି ଆପଣ କେତେ ଇମ୍ପୋଟାଣ୍ଟ ଇମ୍ପୋଟାଣ୍ଟ ଦଉଛନ୍ତି।
ଆଜ୍ଞା କଣ କରିବା ଗୋଟେ ବୋଲି ସାଙ୍ଗ ଇମ୍ପୋଟାଣ୍ଟ ଦବାକୁ ପଡୁଛି କିନ୍ତୁ ସିଏ ତ ବୁଝିବାର ନାହିଁ। ବୁଝିବାର ନାହିଁ ଆଉ।
ସିଏ ତ ଏବେ ବହୁତ ବୁଝୁଛି ଆପଣ ଏଟାକୁ ଭାବନ୍ତୁନି। ଭାବନ୍ତୁନି ମ କଣ ଭାବୁଛନ୍ତି କି?
ଭାବିବାକୁ ପଡୁଛି ଏକ ନମ୍ବର
ପିଅନ୍ତି ନା ନାଇଁ କହିଲେ
ନା ହଁ ଲସି ପିଏ, ଯେତେ ଭଲ ଲାଗିବ।
ଓହୋ, ଆପଣଙ୍କୁ କ୍ଷୀର ଭଲ ଲାଗେ।
କ୍ଷୀର ଭଲ ଲାଗେ।
ଓହୋ ମୁଁ କଣ କହିଲି ଛେଳି କ୍ଷୀର କି। ଆପଣ କଣ କହୁଛନ୍ତି କହିଲେ। ।
ନା ମତେ ଇଏ ଅମୁଲ କ୍ଷୀର ଭଲ ଲାଗେ।
ନା ନା ଅମୁଲୁ କ୍ଷୀର କଣ ଭଲ ନୁହଁ।
ଅମୁଲୁ କ୍ଷୀର ଭଲ ନୁହଁ। ମତେ ତ ଭଲ ଲାଗେ। ଆପଣ ।
ଆଉ ତମ ଚାଇଲ୍ଡ ହୁଡ କଥା କହିଲ କଣ ସବୁ ବଚପନ ରେ କରିଚ।
ଚାଇଲ୍ଡ ହୁଡ କଣ କଣ କରିଛି ମାନେ ଭଲ କରିଛି ନା ଖରାପ କରି
ଯାହା ବି କରିଚ କିଛି ମେମୋରି ରଖିଚ କୁହ।
ଆ ମେମୋରୀ ମେମୋରି ତ କେତେ କଣ ଅଛି। କୋଉ କଥାଟା କହିବି ହଁ ଗୋଟେ ଆ ଗୋଟେ ଇଏ କରିଚି। କାଣ୍ଡ କ କହିବି।
ହଁ ଭଲ ହେଇଥିଲେ ଯଦି କୁହନ୍ତୁ ନହେଲେ ଟିକେ ଗଡ ବଡ ହେଇଯିବ ଆଉ।
ନା ଭଲ ୱେ ରେ ହିଁ କହିବି। ବେଶୀ କିଛି ଖରାପ ନାହିଁ। ଆଜ୍ଞା। ସେ କଣ ହେଇଛି ମୋ ମାମୁଁ ଘରେ ଚକବାଡି ନାମର ଗୋଟେ ଗେମ୍ ଖେଳୁଥିଲି। ହଁ ବାଡି ଚକକୁ ବାଡାନ୍ତି ଜାଣି ଛୋଟବେଳେ ଖେଳନ୍ତି। ଆଚ୍ଛା ଖେଳ । ଆଜ୍ଞା ତ ସେଇଥିରେ ଗୋଟେ ସାଇକେଲ ରେ ଲୋକ ଯାଉଥିଲେ।
ଓ ଆପଣ ପିଟିଦେଲେ ବୋଧେ।
ନା ନା ସେଇ ପଟେ ଯାଉଥିଲେ। ମୋର ଟିକେ ସେତେବେଳେ ଚଗଲାମି ଦୋଷ ଟିକେ ବେଶୀ ଥିଲା। ମୁଁ କଣ କଲିି ମୁଁ ସେ ଯୋଉ ବାଡି ଟା ଧରିଥିଲି ସେ ବାଡି ଟା ନେଇକି ତା ସାଇକେଲ ଭିତରେ ପୁରେଇଦେଲି।
ଓ ହୋ।
ଏ ତ ଟିକେ ପୁରେଇ ଦେଲା ପରେ ତାଙ୍କ ଗାଡି ଟା ଢୁଢୁ ଏମିତି ଟି ଟିକେ ରହି ରହି ରହି ଯାଇ ତାଙ୍କର ରିମ୍ ଫିମ ଭାଙ୍ଗିଗଲା। ତା ଭାଙ୍ଗି ଭାଙ୍ଗି ସେ ଓହ୍ଲେଇଲେ ଶଳା କହିକି ଗୋଡେଇଲେ ତ ଆମେ ଦୌଇଡିଚୁ ସବୁ ଦାଣ୍ଡିଆ ମାରିକି। ଆଁ ସରି ସରି। ତ କହିଲେ ଆମେ ସବୁ ପଳେଇଚୁ ଦୌଡିକିରି।
ଉଁ।
ଆଜ୍ଞା।
ହୁଁ ଆପଣ ଟିକେ ବହୁତ ଟିକେ ଜୋସ ରେ କହିଦଉଛନ୍ତି। ଟିକେ ଭାବିକି କୁହନ୍ତୁ। ଟିକେ ଭଲ ହବ ଆପଣଙ୍କ ଙ୍କ ପାଇଁ ମୋ ପାଇଁ।
ନା ନା ସେ କୋଡ଼ି ସେ ସେ । ସେ ସବୁ ଆମ ରିଲେଟିଭ୍ ରେଲେଟିଭ୍ ରେ ଯାଉଛନ୍ତି । ।
ଆଚ୍ଛା। ଆପଣଙ୍କର କୋଉ ଜନ୍ମରେ ଆପଣ କୋଉ ମସିହା ରେ ଜନ୍ମ ହେଇଛନ୍ତି?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
ୱାଓ ସେମ୍ ଟୁ ୟୁ। ମୁଁ ବି ସେମ୍ ରେ। ଦୁଇ ହଜାର ଛଅ। ହଁ। ଆପଣଙ୍କ ମୋର ମିଳନ ବହୁତ ଭଲ ବାହାରୁଚି ଆଉ।
ନା ନା ମତେ ଲାଗୁନି ଭଲ ବୋଲି ତ।
ହୁଁ ହୁଁ ଆପଣଙ୍କୁ ତ କେବେ କିଛି ଲାଗୁନି କଣ କରିବା।
ଆଜ୍ଞା ଆପଣ ଶନି ଦୋଷ ହେଲେ ମୁଁ ହେଲି ଜହ୍ନ। ସନି ଜହ୍ନ ପାଖକୁ ଯିବାକୁ ଇଚ୍ଛା କରୁଚି ବହୁତ।
ଆପଣ ମନର ମନରେ ଜନ୍ମ ଆପଣ ବି ଗୋଟେ ରାକ୍ଷାସ।
ହଁ ସେ ରାକ୍ଷାସକୁୁ ସମସ୍ତେ ଖୋଜନ୍ତି। ଆଁ ଆଜ୍ଞା।
ତ ଇମ୍ପୋଟାଣ୍ଟ ଦୋଉଚନ୍ତି ଆଉ।
ଆଜ୍ଞା ସେ କଣ ଦବାକୁ ପଡେ ଆଉ କଣ କରିବା ଜହ୍ନ ନା ଚାରିଆଡେ ତା ଆଲୋକ ଟିକେ ଟିକେ ପ୍ରସାରଣ କରୁଚନ୍ତି।
ହୁଁ ଯୋଉଦିନ ତାରା ଚମ୍ କିବ ସେବେ ଦୁନିଆ ଦେଖିବ ଜାଣିଥାନ୍ତୁ।
ନା ସେ ତାରା ଚମକିଲେ ଜହ୍ନ ନଥିବ ନା ସେ ଟାଇମରେ।
ହୁଁ ଜହ୍ନ ର ସେତର ଟାଇମରେ କଦର୍ ହିଁ ନଥିବ ଜହ୍ନ ଆଗରେ ତାରା ତ
ନା ନା କଦର ନଥିବ ସେ ନଥିବ ହିଁ ତାଙ୍କ ପାଖରେ ଦେଖ। ଖିବା ପାଇଁ କେବେ ଚମକିବେ ତ ସେ ସେଥିପାଇଁ କିଛି ଆଶା ହିଁ ନାହିଁ।
ହଁ ତ ଭାବିକି ଚିନ୍ତିକି ଚମକନ୍ତୁ ଆଉ। କାଳେ ଦୁନିଆ ଲୋକ ଆପଣଙ୍କ ଚମକରେ ନେଇଗଲେ ତ ତାରାକୁ ଫିଟିବାକୁ ବି ଟାଇମ୍ ଲାଗିବନି।
ଆଛା ହଁ ଗୋଟେ ଆଡେ ତ ଭଲ ହବ ତାରା ଚମକିବ ତା ତା ଜିନ୍ଦେଗୀ ସବାରିବ। ଇଆଡ଼େ ମୁଁ ମୋର ଜହ୍ନ ଚମ୍ କିବି ଆଉ। ହଁ ଗୋଟେ ଆଡୁ ତ ଚାହୁଁଚି ତାରା ଚମକୁ କିନ୍ତୁ ଭଲ ୱେରେ।
ହୁଁ ଆଚ୍ଛା।
ସେ ସର୍ବଗୁଣ ସମ୍ପନ୍ନ ନାରୀ ପରିବାର ପାଇଁ ବି। ସମସ୍ତଙ୍କ ପାଇଁ ବି ତ ସେଇ ସେମିତିରେ ଚମ୍ କିଲେ ଟିକେ ଭଲ ହୁଅନ୍ତା।
ଆପଣ ତ ତାଙ୍କୁ ଚାକିରୀ କରିବାକୁ ଦଉନାହାନ୍ତି କିଛି ଶିଖିବାକୁ ଦଉନାହାନ୍ତି ତ ତାରା ଚମକିବ କେମିତି।
ଚାକିରି ଠିକ୍‌ କରିବାକୁ ଦଉଚି ସବୁ ଗମେଣ୍ଟ ଇଏ ତାକୁ ହେଲ୍ପ ବି କରୁଚି। ତାର ଆଲସି ପଣିଆରେ ସିଏ ଏଠି କିଛି ପାଇ ପାରୁନି କିଛି କରିପାରୁନି ସେଟା ମୋ ଦୋଷ ନୁହେଁ।
ଆଜ୍ଞା।
ଆପଣ କେତେ ସିରିଅସ ଅଛନ୍ତି ତା ପାଇଁ?
ସିରିଏସ ତ ବହୁତ ଅଛି ସେ କିନ୍ତୁ ଟିକେ ତାରା ଭଳି ଚମକୁ କିଏ ଆଉ ଚାହୁଁଚି ସେ ବୁଝି ପାରୁନାହାନ୍ତି ଏବେ ଜମାନାରେ ସେ ଚମକରେ କିଛି ଫାଇଦା ନାହିଁ। ମେକଅପ୍ ନେଇକି ବି ଚମକିିଲେଣି ଲୋକ କି ପ୍ଲାଷ୍ଟିକ ସର୍ଜରୀ ନେଇକି ଚମ୍ କିିଲେଣି ଲୋକ।
ତ ପ୍ଲାଷ୍
ସବୁ ଆ ଟିକେ ଏଜ୍‌ ହେଇଗଲେ ଏଜ୍‌ ହେଇଗଲେ ତ ସବୁ ପଳାଏ ନା ତ ସେମିତି ଗୁଣରେ ଚମକିଲେ ଜୀବନ ସାରା ପାଇଁ ଲୋକ ଦେଖିବେ। ଖିବେ
ଆଚ୍ଛା ଆପଣ ଏତେ କଥା କହୁଛନ୍ତି ଯଦି ଆପଣ ଆଉ ଗକୁ ଦେଖିଲେ ବୋଉ ଚମ୍ କିଲା ଗୁଣରରେ ମତିରେ ସବୁରେ ଆପ୍ ଆପଣଙ୍କର କଣ ଭ୍ୟାଲୁ ରହିବ ଆପଣ ଯୋଉ ଏତେ କଥା ତାକୁ ସାର୍ଟିଫିକେଟ ଦୋଉଚନ୍ତି।
ହଁ ମୁଁ ସାର୍ଟିଫିକେଟ ଦଉଚି ଗୁଣରେ କରିବା ପାଇଁ ଆଉ କୋଉଥିରେ ଚମକିଲେ ତାହେଲେ ମୁଁ ନଥିବି ସେ ଜାଗାରେ ଥିଲି।
ହୁଁ ଆଚ୍ଛା।
ଆଜ୍ଞା।
ଆଚ୍ଛା ତାରା କଣ କେବଳ । ଝିରେ ରହିବ ତାର ବି ତ କିଛି ଥିବ ଜବ୍ କରିବ କୁଆଡେ ତାର ଟ୍ରାଭେଲ ଇଚ୍ଛା ଥିବ। କି କଣ କରିବ?
ଆଛା ହଁ ତାର ତ ସବୁ ଇଚ୍ଛା ଥିବ ନା। ଗୋଟେ ବୋଲି ଜୀବନ ପାଇଛି ତ ସବୁଆଡୁ ତାର ଇଚ୍ଛାଥିବ ସବୁ ପୂରଣ କରିବାକୁ ଇଚ୍ଛା ହବ। ତା ପାଇଁ ସବୁଆଡୁ ଦେଖି ବିି କରିବାକୁ ପଡିବ ନା। ତ ଫ୍ୟାମିଲି ଲୋନରେ ଚାଲିଥିବ ତମେ ଯାଇକି ଟ୍ରାଭେଲ କରିବ ସେମିତି ତ ହବନି ନା।
ସେମିତି ତ କେ
ହଁ ହଁ କରନ୍ତି ମୁଁ ଶୁଣିଥିଲି କେତେଟା ଫାମିଲି। ଲୋନ ଚାଲିଚି କୋଡ଼ିଏ ଲକ୍ଷ୍ୟ ପନ୍ଦତ ଲକ୍ଷ୍ୟ ଯେ
ଶସ୍ୟ ସେମିତି ମାନେ କେ ଟ୍ରୁବାଲା ହେଇଥିବେ ଆଉ।
ଆଜ୍ଞା ବୁଲିବାକୁ ଟିକେ ବେଶୀ ଭଲ ଲାଗେତ ତାଙ୍କଲୋନର ସ୍ପିପିକର ନାହିଁ। ଆଗକୁ କିଛି ଫିୟୁର୍ଚର ନାହିଁ ଖାଲି ବୁଲିବେ ଆଉ। ତ ସେମିତି ହବା ତ ମୁଁ ଚାହୁଁନି ଉପରେ କିଛି ଲୋନ ନଥିବ ଆଡଭାନ୍ସ ପଇସା କିଛି ରଖିଥିବି ତ ସେଥିରେ ବୁଲିଲେ ଅଲଗା ପ୍ରକାର ମଜା। ଲୋନ ନେବୁ ଭାବୁଥିବୁ ଟେନସନ ନ ସେଥିରେ ବୁଲୁଥିବୁକି କିଛି ଗୋଟେ ଲାଭ ନାହିଁ। ସେବୁଲାରେ ଆଜ୍ଞା।
ଆପଣଙ୍କ ଭାଇ ତ ଏତେ ଭଲ ଆପଣ କଣ ପାଇଁ ଏମିତି ହେଇଛନ୍ତି।
ଆ ମୁଁ ଭାଇ ଏତେ ଭଲ ଆପଣ ଦୂରରୁ ଦେଖୁଛନ୍ତି ବୋଲି ଭଲ ଲାଗୁଛି ଇନଷ୍ଟା ଟାଗ୍ରାମଷ୍ଟୋରି ଦେଖୁଛନ୍ତି ବୋଲି ଭଲ ଲାଗୁଛି।
ତ ଆପଣ ଟିକେ ପାଖରୁ ଜାଣିଲେ ଭଲ ହୁଅନ୍ତା ତ ନ ଜଜ କରିକି? ଟିକେ ଅବଜର୍ଭ କରନ୍ତି ସବୁ ଜିନିଷ। ଆଉ ଟିକେ ଅବଜର୍ଭ କରନ୍ତୁ ଆପ ଆପଣଙ୍କୁ କେମିତି ଟିଟି ହଉଛି ସାଙ୍ଗ ହିସାବରେ ଆଉ ତମ ସାଙ୍ଗମାନେ କେମିତି ଟ୍ରିଟ୍ ପାଉଛନ୍ତି ତାଙ୍କ ସାଙ୍ଗ ହଁ ଇଏଟେ। ତ ଟିକେ ନିଜକୁ ହଁ ଆଜ୍ଞା ଆଜ୍ଞା। ଆଉ କଣ ଟିକେ ଟିକେକୁରେ ଭାବିକି ଦେଖନ୍ତୁ କିଏ କେତେ ପ୍ରାୟୋରିଟି ପାଉଛି।
ମୁଁ ଜାଣିବାରେ ସେ ତ ପାଉଛନ୍ତି।
ହଁ ଆଜ୍ଞା ଆପଣ ସେଇ ଦୁ ଆପଣ ତ ଦୁରିଆରେ ଭାବୁଚନ୍ତିନା ସବୁ ଭାବୁତନ୍ତି ପାଉଛନ୍ତି ଏ କରୁଛନ୍ତି ସିଏ କରୁଛନ୍ତି। ଏ ପାଖରୁ ଜାଣିବେ ଯେତବେଳେ ବ୍ୟସ୍ତ ହୁଅନ୍ତୁନି। ମୁଁ ହିଁ କହିବି ସେି ଆମ ଘରକୁ ଆସିବେ ନା। ତ ମୁଁ ହିଁ କହିବି ଆପଣଙ୍କୁ ସେ କେମିତି ତାଙ୍କର ଲାଇଫ୍ ଚାଲିଛି ଆପଣ ସହିତ ବି କଣ୍ଟାକ୍ଟ ରହିବ ଆପଣ ବି ଜାଣିିବ କେିତି କଣ ସେ
ନା ନା ମୁଁ ତାଙ୍କ ସହ କଣ୍ଟାକ୍ଟ ଲଖିବାକୁ ଚାହେଁନି ମତେ ମୋ ଲାଇଫି ଦରକାର।
ଆଚ୍ଛା ଆପଣ ଲାଇଫି ଆପଣ ଜିଅନ୍ତି କିଛି ସୁଗାନେ ତ ତାରା ଚମକିଵ ସେ ଜହ୍ନ ଥାଇକି ଲାଭକଣ ଚମକୁ ସିଏ କଣ ଫରର୍କ ପଡୁଚି।
ନାଇଁ ମୁଁ ଯା ତମ ଭାଇଙ୍କ ୱାଇଫଙ୍କ କଥା କହୁଛି ମୋର ତାଙ୍କ ସହ ଲେନା ଦେନା ନାହିଁ।
ଆଛା ଲେନା ଦ ରହିବାକୁ ପଡିବ।
ହଁ ସେଇଟା ଜଷ୍ଟ
ହଁ ହଁ ଆପଣ ଭଳି ତ ସେ ଆପଣ ତ ଭାଇ ଭଉଣୀ ତ ସମ୍ପର୍କ ସେମିତିଆ ନୁହଁକି ପ୍ରପ୍ ପ୍ରକୁତ ହେଇକି ରହିବ କିନ୍ତୁ ଯାହାହେଲେ ସମ୍ପର୍କ ରହିବ ଆଉ।
ହଁ।
ଆଜ୍ଞା। ସେଥିପାଇଁ ଦେଖିଆକୁ ପାଇଲି ଗୁଣରେ ଟିକେ ଚମକିଲେ ଭଲ ହୁଅନ୍ତା ଖାଲି ଉପରୁ ଦେଖେଇ ଦେଖେଇ ହେଲେ କଣ ଲଭ ହୁଁ।
ଆଚଛା
ଆଜ୍ଞା ସେ ରିଲେଟିଭ ମାନଙ୍କୁେ ସମାନ ଦେ
ଠ
କି ଲିଙ୍କ ରଖିବ ସେମିତି କିଛି ମାନେ ନାହିଁ
ହୁଁ
ଆଜ୍ଞା
ମୋର ଗୋଟେ ରୋଲ -ମତେ ଯିଏ ପଚାରିବ ଆ ମୁଁ ତାକୁ ପଚାରିବି
ଆଚ୍ଛା ଏଇ ରୁଲ ଆପଣଙ୍କର ଆ ସେମିତି ସେମିତି ତ ଆପଣ ସାଙ୍ଗ ଯଦି ଆପଣଙ୍କୁ ପଚାରିବେନି, ଆପଣ ବି ତାହେଲେ ପଚାରିବେନି ତାଙ୍କୁ
କାଇଁ ମୋ ସାଙ୍ଗ କାଇଁ ପଚାରିବନି ମତେ
ନା ଆପଣ ସେମିତି କଣ ଗୋଟେ କାମ କରୁଥିବେ, ଯଦି ସିଏ ପଚାରିବନି ଆଉ, ତାପରେ ତମେ ଆପଣ ରିପ୍ଲାଏ ଦେବେନି ହେଇଗଲା ରାମ ନାମ ସତ୍ୟ କେ ଆଉ କଣ?